ହାଲୋ।
ଜୟ ଜଗନ୍ନାଥ ଆପଣ ମତେ ଶୁଣିପାରୁଚ ନ୍ତି?
ଜୟ ଜଗନ୍ନାଥ ମୁଁ ଟିକେ ଆପଣଙ୍କୁ କହିଥିଲି ଟିକେ ପରେ କରିବା ପାଇଁ ତ ଆପଣ କୁହନ୍ତୁ। କୁହନ୍ତୁ କଣ କରୁକନ୍ତି ଆପଣ?
ଓହୋ ହୋ ମୁଁ ଏବେ ଅଫିସ ରେ ଅଛି ଆପଣ କଣ କରୁଚନ୍ତି?
ମୁଁ ଏଇ ଛାତ ପରେ ବସିଛି। ମୋର କିଛି ନାହିଁ ମୁଁ ଛାତ ଉପରେ ବୁଲୁଛି, ଶୋଉଛି, ଉଠୁଚି। ଗଡୁଚି, ସବୁକିଛି। ଆପଣ ଭାବୁଥିବେ ନା, ମୁଁ, ହଁ। ମାନେ ଆପଣ ଭାବୁଥିବେ ନା, ମୁଁ ଛାତ ଉପରେ ବୁଲୁଛି, ଡରୁନି କଣ ପାଇଁ?
କଣ ପାଇଁ ଡରୁନାହାନ୍ତି ଆପଣଙ୍କ ସହିତ ମା ଅଛନ୍ତି ତ?
ମା ନୁହ ମାନେ ମୋ ହାତରେ ହନୁମାନଙ୍କର ଗୋଟେ ପିନ୍ଧିଚି।
ତ ସେଇଟା ପିନ୍ଧିଲେ ହିଁ ମତେ ଟିକେ ଏନର୍ଜି ଆସେ ମାନେ
କଣଟା?
ଏନର୍ଜି ଟିକେ ଆସେ ଆଉ।
ଆଚ୍ଛା, ଆଚ୍ଛା, ଆଚ୍ଛା।
ଆକ୍ଚୁଆଲି, ମୋର ମାନେ, ମଙ୍ଗଳା ମନ୍ଦିରରେ ମୋ ମାମା ମାନସିକ ରଖିଚି ମୋ ପାଇଁ।
ଆଜ୍ଞା।
ତ, ମାନେ, ଜଣଙ୍କ ଦେହରେ କାଳିଶି ଆସିଥିଲେ ତ
ହୁଁ।
ଯୋଉ କାଳିଶି ଯେହେତୁ ଆସିଥିଲେ ମାନେ ସେ ଆସନ୍ତି ମାନେ ପ୍ରାୟ ଟାଇମ୍ ଆସିଲେ ମାନେ ଆମ ମାମା କହୁଥିଲେ କି ଆର ବର୍ଷ ଦଶହରା ଟାଇମ୍ ବେଳକୁ ସେ ଆସିଥିଲେ ତ ମୁଁ କୋଚିଂ ପଳେଇଥିଲି କାରଣ ମୋ ସେ ଟାଇମ୍ କୁ ପ୍ଲସ୍ ଟୁ ଏକ୍ଜାମ୍ ଚାଲିଥିଲା। ତ ମୁଁ କୋଚିଂ ପଳେଇଚି ଦଶହରା ଟାଇମ୍ ଟା ତ ମାମା ବା ଘରେ ବି କେହିଁ ନଥିଲେ ମାମା ବାହାରେ ବସିଲେ ତ ସିଏ ଆସିଲେ ଆସିଲା କୁ କହିଲିକି ଝିଅ?
ଆଉ ଏଠି କିଏ ତାଙ୍କଥିରେ କାଳିଶି ଲାଗିଥିଲେ ତ ଝିଅ ଆଉ ଏ ଏଠିକାର ପିଲାଛିଲି ହଉ-ପିଲାପିଲି ହୋଉନି ଆଉ କିଏ ଅଛନ୍ତି କି ସେଇଭଳିଆ? ସିଏ ମୋତେ ମା ପଠ ପଠେଇଚି ଆଉ ମୁଁ ତାଙ୍କୁ ଦେଖିକି କହିବି କଣ କଲେ ତାଙ୍କର ପିଲାଛୁଆ ହବ ଆଉ।
ହୁଁ, ହୁଁ, ହୁଁ।
ସି କଣ ମାନସିକ ରଖିଛି ନା କଣ କରୁଛି ସେ କଥା କହିଲେ ତାପରେ କହିଲେ କି ମାମା କହିଲେ ନାଇଁ ତ ମୁଁ ଜାଣିନି ସେମିତି କିଏ କଣ ଅଛନ୍ତି ଆଉ ସେତେବେଳେ କହିଲେ କି ହୋଉ ମତେ ଟିକେ ପଣା ଆଣିକି ଦେ କହିଲେ। ତ ମାମା କହିଲା ପଣା ତ ଘରେ ତ କେହି ନାହାନ୍ତି ପଣା ଏଇନା କୋଉଠୁ କରିବି? ତ ମା-ମାନେ ଆମର ତ ଲେମ୍ବୁ ସବୁବେଳେ ଘରେ ଥାଏ ଲେମ୍ବୁ ଆଉ ଚିନି ପକେଇକି ଲେମ୍ବୁପାଣି କରିକି ଦେଲା ସେ ପିଇଲେ ପିଇକି ତାଙ୍କୁ ଖାଲି ହାଇ ମାରିଲେ ହାଇ ମାରିଲେ ତାପରେ କହିଲେ କି, ମାନେ ରା ରାସ୍ତାରେ ପୁରା ବସି ପଡ଼ୁଛନ୍ତି। କହିଲେ, କଣ ପଚାରୁଛୁ, ପଚାରେ? ଡାକେ ତୋ ଘର ଲୋକଙ୍କୁ ଡାକେ, ଆଉ କଣ ପଚାରୁଛୁ, ପଚାରେ? ତ ମୋ ମାନ କହିଲେ କିି, ମୁଁ ରାସ୍ତାରେ ଯଦି ଏଇନେ କହିବ, ମାନେ ଡାକିକି ଯଦି ପଚାରିବି, ସେତ କହିବେ, କହିବେ ଆମ ବିଷୟରେ କହିବେ। ଆମ ଘର ଲୋକଙ୍କ ବିଷୟରେ କହିବେ। ଦାଣ୍ଡରେ ଗୋଟେ ଗହଳି ଟାଇପ୍ ର ହେଇଯିବନି କି, ଗୋଟେ ପ୍ରହସନ ଟାଇପ୍ ର। ତ, ମୋ ମାମା-ମୋ ମାମା କହିଲେ କି, ନା ଆମର କିଛି ଦରକାର ନାଇଁ, ଆଉ କିଛି ନାହିଁ, ସେ କହିଲେ ପଚାରିବୁନୁ, ପଚାରିବୁନୁ, ସେ କହିଲେ କି, ନା ମୁଁ ପଚାରିବିନି। ମୋ ମାମା ମନେ କଲେ, ମୁଁ ପଚାରିବିନି।
ହୁଁ, ହୁଁ।
ତ, ତାପରେ ସିଏ ପଳେଇଲେ। ସିଏ ଫରେ ଆରଥରକ ଏଇ ଟାଇମ୍ ବେଳକୁ, ମାନେ ଏଇ ରାକ୍ଷୀ ଟାଇମ୍ ବେଳକୁ, ଆସିଥିଲେ। ରା ଖି ପୂର୍ବରୁ ଆସିଥିଲେ। ତ ସିଏ ଆସିଛନ୍ତି। ସିଏ ଆସିକି ମୋ ମାମାଙ୍କୁ ଠିକ ଚିହ୍ନି ଦେଇଛନ୍ତି। ତ ସିଏ ଆସି କି ହେଲେ, କହୁଛନ୍ତି, ବାହାଘର ପ୍ରସ୍ତାବ କାହାର ପଡ଼ନି? ସେ ଏମିତି ଦାଣ୍ଡରେ ଚିଲେଇ ଚିଲେଇ ଯାଉଛନ୍ତି। ତ, କହିଲ ଙ୍କୁ ତାପରେ ଆମ ଯୋଉ ମୁଁ ଯାହା ରୂପାଲି ଦିଦି ଆଣ୍ଟି ଯୋଉ ତାଙ୍କ ମାମା କୋଉଁ ଠାକୁରବି ଲାଗନ୍ତି ମାନେ ଦୁର୍ଗା ଲାଗନ୍ତି
ଆଜ୍ଞା।
ତ ସିଏ ତାଙ୍କୁ ସିଏ ଜାଣିଛନ୍ତି ତାଙ୍କ ସେ ମାଆଙ୍କୁ ତାଙ୍କ ଯୋଉ କାଳିସି ଲାଗିବ ବୋଲି ସେ ଜାଣିଛନ୍ତି। ତ ସିଏ ଆଣିକି ତାଙ୍କ ଘରେ ବସେଇଲେ ତାପରେ ସେଇ ରୂପାଆଣ୍ଟି ମାନେ ଆମର ପୁରା କ୍ଲୋଜ ନାଁ ତ ଆଣ୍ଟି ସାଙ୍ଗେ ସେ ମୋ ମାମାକୁ ଫୋନ କଲେ କି ଆଉ ଆସୁନୁଲ ଶୁକୁଟି ମୋ ମାମା ପତଲା ବୋଲି ମାମକୁହେ ଶୁକୁଟି ତ ମୋ ମାମା ଆସିଲେ ତମ ମାମା ଆସିଲାକୁ ସେ କିଲେ କି ତୁ ଡାକେ ସମସ୍ତଙ୍କୁ ମୁଁ ମୁହଁ ଦେଖିକି କହିଦେବି କି ମାନେ କି କାହାର କଣ ଆଗକୁ କଣ ହବାକୁ ଯାଉଛି କଣ ହେଇଥିଲା ଆଗକୁ ଏମି ସବୁ କହିଲେ ତ ମତେ ମୋ ମାମା ଡାକିଲା ଆସ ସେ ମୁଁ ଗଲି ତ ମୁଁ ଗଲାକୁ ତାପରେ ଏମି କହିଲେ କହିଲେ ଆ ହା ମୁଁ ୟାବିଷୟରେ ମୁଁ କହିବିନି ତ ମୋ ମାମା କହିଲେ କାହିଁ କହିବନି ସେ କହିଲେ କି ଆ ନାଁ ରେ ତୁ ମାନସିକ ରଖ ଖିଚୁ ମା ତୁ ମାନସିକ ନପୁରା କଲାଯାଏ ମା ମତେ ମନା କରୁଚି ତୁ କହିବୁ ତା ବିଷୟରେ ତା ସହିତ କହିଲେନି ତାପରେ ଏତିକିରି କଥା ତାପରେ ମାମା ମାମା ବିଷୟରେ କହିଲେ ଆଉ ତୋ ଏମିତି ତୋ ସେମିତି ଏତ ଏଇ ଯୋଉ ତୋର ଏଇନା ସୁନା ହଜିଯାଇଥିଲା ମାନେ ସୁନା ମୁଁ ହଜେଇ ଦେଇଥିଲିନା ମୋ ସୁନା କାନଟା ହଜିଗଲା ଗୋଟେ ଟ ବଟ କ କହିଲେ ଆଉ ମାନେ ଆମର ଫିଉଚର କଥା କ ମାନେ ଆଗରୁ ଯାହା ସବୁ ହେଇଯାଇଥିଲେ ତ ସେ ମାମା ବିଷୟରେ କହିଲେ ମୋ ମାମା ବି ମା ଫାଷ୍ଟ ମନାକଲା ତାପରେ କହିଲା ହଁ ହଁ ଠିକ କଥା ତାପରେ କହିଲେ କି ଆଉ ମାନେ ମତେ କହିଲ ମାନେ ନାତି ନାତୁଣୀ ମୋ ମାମା ଝିଅ ଆଉ ମୋ ବାପା ହେଲେ ପୁଅ କହିଲେ କି ପୁଅ ଫଟୋ ଦେଖ ଖା ମୋ ମାମା ପୁଅ ଫଟ ଦେଖି ବାବା ମୋ ଫଟୋ ଦେଖେଇଲେତ କହିଲେକି ଏ ପୁଅଟା ପଡିଯାଇଥିଲା ମାନେ ଗଛରୁ ପଡ଼ିଯାଇଥିଲାତ ସେ କହିଲେ ସେ କଥା ତାପରେ ମୋ ମାମା କହିଲେ କି କଣ ମୋ ବାବାକୁ ଆସିଲେ ପଚାରିଲେ ତ ସେ ସେଇଦିନଠୁ କିନ୍ତୁ କହିଲେକି ମାନେ ତମର ଆୟ ଅଧିକ ହଉଛି କିନ୍ତୁ ବ୍ୟୟବି ଦି ଡବଲ ହେଇଯାଉଛି ମାନେ ଆସୁଛି ଯେତିକି ଦିଡବଲ ପଳଉଚି
ଆଜ୍ଞା ଆଜ୍ଞା
କହିକି ଲକ୍ଷ୍ମୀଙ୍କ ଯନ୍ତ୍ର ଗୋଟେ ଦେଇଥିଲେ ଆଉ ମୋତେ ହନୁମାନଙ୍କର ଗୋଟେ ଦେଇଥିଲେ। ମାନେ ପିନ୍ଧିବାପାଇଁ
ଆଜ୍ଞା।
ଗୋଟେ ଆଉ ମାନେ ଯୋଉ ନଜର ଲାଗୁନି କି ନଜର ଦୋଷ
ହଁ ହଁ ନଜର ଲାଗେ
ଇଭିଲାଇଦିଟା ଦେଇଥିଲେ ତ ମାମା ଗୋଟେ ପିନ୍ଧିବା ପାଇଁ ବାବା ଗୋଟେ ପିନ୍ଧିବା ପାଇଁ ଆଉ ମତେ ହନୁମାନଙ୍କର ଦେଇଥିଲେ ପିନ୍ଧିବା ପାଇଁ ମୁଁ ତ ହନୁମାନଙ୍କ ଆମ ସବୁବେଳେ ଅଛି ହାତରେ ମାନେ ସେଇଟା ପିନ୍ଧିଲାଠୁ ମାନେ ମତେ ଲାଗୁନି ମୁଁ କୋଉଠି ପଛ ରହିଯାଉଚି ବୋଲି ମାନେ କମ୍ପିଡିସନ ମୁଁ ଚାଲୁଚି
ହୁଁ।
ତାପରେ ସେଇଭଳିଆ ତାପରେ ଏବେବି ଆର ବର୍ଷ ଟାଇମ୍ ଯୋଉ ଝାମୁ ଟାଇମ୍ ବେଳକୁ ଯାହାକୁ ମଙ୍ଗଳ ଲାଗନ୍ତି ତ ସିଏ ଦୁଆର ମୁହଁ ରେ ଆସି ଥିଲେତ ମୁଁ ତାଙ୍କୁ ପଇସା ଦେଇଦେଲି ମୁଁ ଠିଆ ହେଇଚି ତାପରେ ମୋ ମାମା ଆସିଲେ ଏମିତି ସବୁ ସେ ମାନେ ଚିହ୍ନା କଣ ଜଣା ରୁ କଥା ଗୋଟେ ଭାରିଲାକୁ ତାପରେ ସିଏ ମୋତେ ଖାଲି ବାରମ୍ବାର ନୋଟ ନୋଟିସ କରୁଥିଲେ ବାରମ୍ବାର ନୋଟିସ କଲେ କହିଲେ ଏଇ ଝିଅ କାହାର ମୋ ମାମା କହିଲେ ମୋର କହିଲା କୁ ସେ କହିଲେ ଭଲ ଝିଅଟେ କହିଲାକୁ ମାଆ କହୁଚି ଭଲ ଝିଅଟେ ଇଏ ତ ସବୁ ନଷ୍ଟ କରିଛି ଅମକ କରିଚି ସମକ କରୁଚି ମୋ ବିଷୟରେତ ଗାଇଲେ ଆଉ ସେ କହିଲା ନା ସେ ଭଲ ଝିଅଟା ତୁ ସେମିତି କହୁଛୁ ତାକୁ। ଆଉ ଏଇଭଳିଆ କହିଲା ସିଏ ତମକୁ ମୋର ପ୍ଲସଟୁ ଏକଜାମ ଚାଲିଥିଲା ତାପରେ ତାପରେ କେମିଷ୍ଟ୍ରି ଏଗଜାମ ମୋ ମାନଙ୍କୁ କହିଲା ପରୀକ୍ଷା କେମିତି କଣ କରିବ ସେ କହିଲା ହଁ ଭଲ କରିବୁ ଆଉ।
ହୁଁ ଯାହାହଉ ଏଇଥରକ ଏକ୍ଜାମ ଟା ଭଲ ହବ ତ?
ମୁଁ ଜାଣିନି ଦେଖାଯାଉ। ମୋ ସହିତ ଆଜି ମୋୟେ ମୋୟେ ହେଇଯାଇଚି।
କଣ ହେଇଚି ମୋୟେ ମୋୟେ ମାନେ?
ଯୋଉ କହୁଥିଲି ପରା ଯୋଉ ଏକ୍ଜାମଟ ନୋଟ ହୁଁ ହୁଁ।
ପୁଣି କେବେ କଣ ଦେବେ?
କଣ କେବେ କଣ ଦେବେ?
ଯୋଉ କୋଶ୍ଚିନ ପେପର ବା।
ଓହୋ ନା କୋଶିନ ପେପର ଦେବେନି ତ ୟୁନିଭର୍ସିଟି କୋଶ୍ଚି ଥୋଡ଼ି ନା ଭାଇରାଲ୍ ହବ।
ନା ଭାଇରାଲ କଥା କହୁନି ମୁଁ କହିଲି କିଛି ତ ସେମାନେ ସାର୍ ମାନେ କୋ ଚିନ ପ୍ରୋଭାଇଡ କରିବେ ନା ଯେ ୟା ଉପରେ ତମେ ଟିକେ କନସନଟ୍ରେଟ ତାଙ୍କର ଯେ ଏଇ ଜିନିଷ ଟା ଆସିପାରେ
ହଁ ସେ କହିବେ କାଲି ପିଲା ଯିବେ ମୁଁ କଲେଜ ଯିବିନି ମୁଁ ବେକାରଟାରେ କଲେଜ ଯାଇ କାଇଁ ଟାଇମ୍ ୱେଷ୍ଟ କରିବି ମୁଁ ତ ଘରେ ବସିିକେ ଟିକେ ପାଠା ପଢ଼ଦେବି ମୁଁ ଆଜି ମୁଁ ଆଜି ଯାଇଚି ନା ଆଜି ମୋ ଟାଇମ୍ ୱେଷ୍ଟ କିନ୍ତୁ ହେଇଚି ପ୍ରବଳ ଦି ଘଣ୍ଟା ପାଖରେ ଚାରି ଘଣ୍ଟା ପାଖରେ ଟାଇମ୍ ୱେଷ୍ଟ ହୋଇଛି ମୁଁ ସେ ଟାଇମ୍ ରଖ ମୁଁ ଘରେ ରହିଥିଲେ କିଛି ଗୋଟେ ପଡ଼ି ଦେଇଥାନ୍ତି।
ଆଜ୍ଞା। ଆଉ ରାତିରେ କଣ ଖାଇବା କଣ ହଉଚି?
ଆମର ଆମର ସେ ଗୋଟେ ଟାଇମ୍ ରୋଷେଇ ତିନି ଜଣ ପ୍ରାଣୀ ଆଉ ଗରମରେ ଆମର ସେଇ ଗରମରେ ମୋ ମାମା ମାମାକୁ ବି ଆମେ ବାଧ୍ୟ କରିନେ କି ନାଇଁ ତୁ ରୋଷେଇ କର ବୋଲି ମୁଁ ଯାହା ଆରେ ଏଇତ ଆମର ସନ୍ଧ୍ୟାବେଳେ ସେଇଆ ଖାଇଦଉ ଯଦି ଯଦି ନଥିବ ନା ଭାତ।
ରୁଟି ଖାନି ନାକି?
ରୁଟି ଆଗରୁ ହଉଥିଲା ଗହମ ଯେତେବେଳେ ମିଳୁଥିଲା କଣ୍ଟ୍ରୋଲ ରୁ ସେତେବେଳେ ରୁ ଟି ହଉଥିଲା ଏବେ
ତମର କଣ୍ଟ୍ରୋଲ କାର୍ଡ ଅଛି କି?
ହଁ ବି ପିଏଲ୍ ଅଛି ଆମର।
ଆଚ୍ଛା ଆଚ୍ଛା ଆଚ୍ଛା।
ହୁଁ ଚାଉଳ ମିଳୁଚି ଆଉ କଣ କରିବା ମଧ୍ୟ ବିତ୍ ତ ପ୍ରାଣୀ।
କେମିତି କଣ କଣ୍ଟ୍ରୋଲ ଆଁ କଣ୍ଟ୍ରୋଲରେ କେମିତି କଣ ସିଷ୍ଟମ୍ କେମିତି କଣ?
ଆପଣଙ୍କର ବାପାଙ୍କର ଗଭର୍ଣ୍ଣମେଣ୍ଟ ଚାକିରୀ ଥିଲା ବୋଧହୁଏ?
ଆ୍ଞା ଆଞା ଆ୍ଞା ଆପଣ ଯାହାଉ ସର୍ ବେଜେ ଯେସେ୍। ସର୍ବେସର୍ବା ଆପଣ ସବୁ ଜାଣିପାରୁଚନ୍ତି। ଆଚ୍ଛା ଯେ କହିଥିଲେ କି ଆଚ୍ଛା ଆଚ୍ଛା ହଁ। ମୋର ଟିକେ ଆଜ୍ଞା ମନେ ରହେନି କିଛି।
ତ ଆପଣଙ୍କର ହବ ନେହିଁ ମାନେ ହବନି। ମାନେ ଆପଣଙ୍କ ଘରେ ଆପଣଙ୍କର ହବ ବଟ୍ ଆପଣଙ୍କ ବାପା ମାଙ୍କର ନାଁରେ ହେଇପାରିବନି ତ ଆପଣ ଯେବେ ମ୍ୟାରେଜ୍ କରିବେ ତ ଆପଣ ଆପଣଙ୍କର ୱାଇଫ୍ ଙ୍କ ନାଁରେ କାର୍ଡଟା ହବ।
ହୁଁ।
ଆପଣ ବାପ ମାଙ୍କ ଚା ନାଁ ରଖିଲେ ଅଧିକ ଚାଉଳ ମିଳିବ କିନ୍ତୁ ବା ତମା ଯେହେତୁ ଗମେଣ୍ଟ ଚାକିରୀ ଆପଣଙ୍କ ସେଟା ରିଜେକ୍ଟ ହେଇଯାଇପାରେ ତ ଆପଣ ତ ସେ ଥିପାଇଁ ସେ
ବାପ୍ ମାଙ୍କ ନାଁ ରଖିବା କଥା ନୁହଁ ନା କି?
ରଖିଲେ ରିଜେକ୍ଟ୍ ହେଇଯିବ କାରଣ ବାପାଙ୍କ ବାପା ଯେହେତୁ ଗମେଟ୍ ଚାକିରି କରୁଥୁଲେ ଗମେଟ୍ ଚାକିରିମାନଙ୍କ ପାଇଁ ଏଇଟା ନୁହଁ ଆପ୍ଲିକେବୁଲ୍ ତ ଆମ ଘରେ କଣ ମୋ ବଡ଼ାପା ଚାକିରି କରୁଚନ୍ତି ଯେହେତୁ ବଡ଼ାପା ତ ତାଙ୍କର ଅଲଗା ତାଙ୍କ ତାଙ୍କର ଚଳୁଚନ୍ତି, ଥୋଡି଼ ନା ଆମେ ଚଳୁଚୁ?
ଆଜ୍ଞା ଆଜ୍ଞା।
ହୁଁ। ତାଇଁ ମୁଁ ବୁଝିକି ମୁଁ ବୁଝି କହିବି କଣ୍ଟ୍ରୋଲ୍ ଚାଉଳ ତମ ଘରେ ତ ବାପା ଚାକିରି କରୁଥୁଏ ରିଟାର୍ଡ଼ ହେଇସାରଲେଣି ତ ତାପରେ ଆପଣ କରିପାରିବେ କି ନ କରିପାରିବେ ମୁଁ କହିବି ଆପଣଙ୍କୁ। ଆପଣ ବାପାଙ୍କ ସତରେ କଣ ମୁଁ କେମିତି କରିବି ଆପଣ
କଣ ସସେରେ ସସେରେ କଣ‌ ମାନେ?
ମାନେ ସରକାରୀ କାମ ନାଁ ତ ଆପଣଙ୍କ ବାପା ପୋଲିସ୍ ଯେହେତୁ ଥିଲେ ତ ସେଟା ସରକାରୀ କାମ ନାଁ ଆପଣଙ୍କୁ କ୍ଵାର୍ଟର ବି ମିଳିଚି।
ଆଜ୍ଞା ଆଜ୍ଞା ଆଜ୍ଞା।
ତ ମୁଁ ବୁଝିକି ଆପଣଙ୍କୁ କହିବି କି ଆପଣଙ୍କର ହେଇପାରିବ କି ନାଇଁ ମୁଁ
ତ ଆପଣଙ୍କ ସମୟର ଅପେକ୍ଷା କରେ ସବୁବେଳ ପାଇଁ। ଯେ ଆପଣ ଆପଣଙ୍କର ମୂଲ୍ୟବାନ ସମୟ ଆପଣ ଆମୁକୁ ଦଉଚନ୍ତି ଯାହା ପାଇଁ ଆମେ ନିଜୁକୁ ମାନେ ଧନ୍ୟ ମନେ କରୁଚୁ। ବୁଝିପାରିଲେ। ଯାହା ହଉ ଜଗନ୍ନାଥ ଦେଶରେ ଜଗନ୍ନାଥଙ୍କର ଜଣେ ମାନେ ଅନୁଜ ଯିଏକି ମୋ ସହିତ ଏତେ ସମୟ ସମୟ ଦଉଚନ୍ତି ସେଟା ମୋ ପାଇଁ ବହୁତ୍ ବଡ ଜିନିଷ ବୁଝିପାରିଲେ। ୟା ଠୁ ଆଉ ଜୀବନରେ କଣ ବଡ ଜିନିଷ ଅଛି କହୁନାହାନ୍ତି।
ଆଚ୍ଛା।
ହଉ -ଆଉ କଣ କହୁଚନ୍ତି?
ନା ଆପଣ କଲ୍ କାଟିଦିଅନ୍ତୁ।
ହଉ ମୁଁ କାଟୁଚି ରହିଲି ଜୟ ଶ୍ରୀ ଜଗନ୍ନାଥ।
ଜୟ ଶ୍ରୀ ଜଗନ୍ନାଥ।